ହାଲୋ ହାଲୋ।
ଶୁଭ ସନ୍ଧ୍ୟା। ଶୁଭ ସନ୍ଧ୍ୟା।
କଣ କରୁଛ?
ବସିଛି।
ଆଉ ଖାଇବା ସରିଲାଣି?
ନାଇଁ ଖାଇବା ସରିିନି।
କେତେବେଳେ ଖାଇବ?
ସାତଟା ବେଳକୁ ଆଉ।
ଆଉ ଦେହ ଭଲ ଅଛି?
ହଁ।
ଆଜି ଦିନ ସାରା କଣ କଣ କଲ ସବୁ କହିଲ?
ସକାଳ ସାଢେ ପାଞ୍ଚଟାରେ ଉଠିଲି। ଉଁ ବ୍ରଶ କଲି ତାପରେ ଉଁ ଟ୍ୟୁସନ ଗଲି। ଟ୍ୟୁସନରୁ ଆସିଲି ନଅଟା ହେଇଗଲା। ନଅଟାରୁ ଗଲି ଗାଧେଇ, ଗାଧେଇ ଆସିକି ଖାଇଲି। ତାପରେ ବ ବସିକି ପଢୁଥିନି। ପଢିକି ତାପରେ ଖାଇଲା ପରେ ଉଁ ଟିକେ ଶୋଇଲି, ଶୋଇଲି ଶୋଇକି ଉଠିକି, ଖାଇ ପିଇ ସାରିକି ଟିକେ ବୁଲିଲି। ତାପରେ ଟିକେ ମୋବାଇଲ୍ ଦେଖିଲି। ତାପରେ ଏବେ ବସିଚି ଆଉ।
କୋଉଠି କି ଗାଧେଇ ଯାଇଥିଲ?
ନଈ କୁ।
ନଈ ନା କଣ? କୋଉ ନଈ?
ବ୍ରାହ୍ମଣି ନଈ।
କହିଲ ଆମ ଓଡିଶାରେ ଆଉ କେଉଁ ନଈ ସବୁ ଅଛି।
ବୈତରଣୀ ନଦୀ ବ୍ରାହ୍ମଣୀ ନଦୀ ଆଉ ମହାନଦୀ କୁଅ ଆଉ କଣ?
ଥିବ ଇ ଆଚ୍ଛା ହୋଉ ଆଜି ବିଷୟରେ କହିବା ହେଲା? ଆମ ଯାଜପୁର ଜିଲ୍ଲା ବିଷୟରେ କିଛି ଜାଣିବା।
କହିଲ ଆମ ଯାଜପୁରରେ କଣ କଣ ସବୁ ପ୍ରାକୃତିକ ସ୍ଥାନ ଅଛି? ବିରଜା ବିରଜା ମନ୍ଦିର
ଆଉ ରତ୍ନଗିରି, ଉଦୟଗିରି
ରତ୍ନଗିରି, ଉଦୟଗିରି ଅଶୋକ ଚକ୍ର
ଦେଖିବା ପାଇଁ
ଛତିଆ
ଛତିଆ ମଠ
ମହାବୀନାୟକ, କପିଳାସ
କପିଳାସ ଆମ ଯାଜପୁରରେ ନୁହେଁରେ କପିଳାସ ଢେଙ୍କାନାଳରେ। ଉଁହୁଁ। ଆଉ କଣ କଣ ଅଛି କହିଲ।
ଆଉ ଆଉ କଣ କଣ ଅଛି।
ହୁଁ କଣ କଣ ସବୁ ପର୍ବପର୍ବାଣିୀ ପାଳନ ହୁଏ?
ରଜ ପ୍ର
ଆଉ।
ହଁ ଆଉ ପଣା ସଂକ୍ରାନ୍ତି ମକର ସଂକ୍ରାନ୍ତି, ରଥଯାତ୍ରା ଦୀପାବଳି, ଦଶହରା ଦୁର୍ଗା ପୂଜା ଭାବିଲି ଉତ୍କଳ
ଆଚ୍ଛା ହୋଉ କହିଲ ଦଶହରା କେବେ ପାଳନ କରାଯାଏ?
ଅକ୍ଟୋବର ମାସରେ।
ହୁଁ ଏଟା ହଉଛି ଆଶ୍ଵିନ ମାସ। ଆ ଦଶହରାରେ କେଉଁ ଠାକୁରାଣୀଙ୍କୁ ପୂଜା କରାଯାଏ?
ଦୁର୍ଗା ମାଙ୍କୁ।
ଆଉ, ଆଉ କ କରାଯାଏ?
ଦଶ ହଜାର ଆଉ କଣ କଣ ଦଶହରା, ଆଉ କଣ କଣ କରାଯାଏ? ବୁଲିବୁଲି ଖାଆନ୍ତି। ଦୁର୍ଗା ପୂଜା ଚାରି ଦିନି ପାଳନ କରାଯାଏ।
ଦଶହରା ବିଷୟରେ କିଛି ଜାଣିନା? ଶୁଣ ମୁଁ କହୁଛି। ଦଶହରା ଦିନ ହଁ, ମା ଦୁର୍ଗା ମହିଷାସୁର କୁ ବଧ କରିଥିଲେ। ଯୋଉ ଯୋଉଟା କି ବିଜୟା ଦଶମୀ ନାମରେ ପରିଚିତ। ଏହି ଦିନ ଆମର
ମା ଦୁର୍ଗାଙ୍କୁ ସେଥିପାଇଁ ପୂଜା କରା କରାଯାଏ।
ଆଉ ସ୍ଥାନେ ସ୍ଥାନେ ବିଭିନ୍ନ ପ୍ର
ପ୍ରକାର ମେଳା ର କରାଯାଇଥାଏ ବୁଝିଲ? ବୁଝିଲ? ବୁଝିଲ ନା?
ଆଜ୍ଞା।
ଆଉ କଣ କଣ ଜାଣିଛ କିହିଲ? ଦୀପାବଳି ବିଷୟରେ କଣ ଜାଣିଛ କହିଲ? ତୁମେ ଦୀପାବଳି କିପରି ପାଳନ କର କହିଲ?
ଦୀପାବଳି ମୁଁ ପାଳନ କରେ ଏ ି ଦୀପାବଳି ଦିନ ବାଣ ଫୁଟଉ। ଦୀପାବଳି ଦିନ ଗୋଟେ କଣ ସେତ ନିଅନ୍ତି?
ହୁଁ
ବଳିଆ ସ୍ଵାଦ ନିଆଯାଏ। ଦୀପାବଳି ଦିନ ଦି ଉଁ ଘର ଘର ମାନଙ୍କରେ ଦୀପ ଜଳା ଯାଏ। ଆଉ
ଆଲୋକର ବର୍ଷ ବୋଲି କୁହାଯାଏ।
ହ
ପଣା ସଂକ୍ରାନ୍ତି କେବେ ପାଳନ କରାଯାଏ?
ଏପ୍ରିଲ ମାସ ଚଉଦ ତାରିଖରେ।
ପଣା ସଂକ୍ରାନ୍ତିର ଅନ୍ୟ ନାମ
ଓଡ଼ିଆ ବ ଡ଼ିଆ ବର୍ଷ ଓଡ଼ିଆ ମାସ ଓଡିଆ ବର୍ଷ
ଭୁଲ୍, ତମେ ଜାଣି ନା। କହୁଛି ଶୁଣ। ଉଁ ପଣା ସଂକ୍ରାନ୍ତିକୁ ମହାବିଶୁବ ସଂକ୍ରାନ୍ତି ବୋଲି କୁହାଯାଏ। ଏହାକୁ ଓଡ଼ିଆ ଏହି ଏହା ମଧ୍ୟ ଓଡ଼ିଆ ନବବର୍ଷ। ଏହା ବୈଶାଖ ମାସରେ ଆରମ୍ଭ ହୁଏ। ଏହି ଦିନ ମା ମାନେ ଚଉରାରେ ଠେକି ବାନ୍ଧି
ପାଣି।
ଦିଅନ୍ତି। ଜାଣିଲ? ଜାଣିଲ ନା? ହଁ। ମନେ ରହିଲା। ମନେ ରହିଲା ନା ନାଇଁ?
ହଁ। ହଁ। ହଁ।
ଜାଗରରେ କେଉଁ ଠାକୁରଙ୍କୁ ପୂଜା କରାଯାଏ କହିଲ?
କଂ କହିଲ?
ହୁଁ। ହୁଁ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ଜାଗ - - ହ୍ୟାଲୋ
ହ୍ୟାଲୋ
କହିଲ ଜାଗରରେ କୋଉ ଠାକୁରଙ୍କୁ ପୂଜା କରାଯାଏ?
ଶିବ ଠାକୁର।
ହୁଁ, ଜାଗରରେ ଶିବ ଠାକୁରଙ୍କୁ ପୂଜା କରା ଜାଣିଚ ଆଉ କଂ। ଆଉ ତୁମକୁ କେଉଁ ପର୍ବ ସବୁଠାରୁ ବହୁତ ଭଲ ଲାଗେ?
ରଜପର୍ବ।
ରଜ ପର୍ବ କାହିଁକି ଭଲ ଲାଗେ?
ନା ନା ନା ରଜପର୍ବ ଝିଅ ମାନେ ଦୋ ନୂଆ ଡ୍ରେସ ପିନ୍ଧନ୍ତି। ଦୋଳି ଖେଳନ୍ତି। ରଜପାନ ଖାଆନ୍ତି। ପିଠା, ପିଠା ପିଠି ଖାଆନ୍ତି।
ପିଠା ଖାଆନ୍ତି। କୁକୁଳଙ୍କ କେତେକ ପିଠା ର ନାମ କହିଲ?
ପୋଡ ପିଠା, ଚକୁଳି ପିଠା ଏଣ୍ଡୁରି ପିଠା।
ଆଉ। ମଣ୍ଡା ପିଠା। କାକରା ପିଠା। ତୁମକୁ କେଉଁ ଖାଦ୍ୟ ଖାଇବାକୁ ଭଲ ଲାଗେ?
ମତେ
କେଉଁ ଖାଦ୍ୟ ଖାଇବାକୁ ଭଲ ଲାଗେ?
ଭାତ।
ଆଉ?
ଡାଲି
ଆଉ?
ବଡି ଚୂୁରା।
ଆଉ?
କଲରା ଭଜା।
ଆଉ?
ଆମ୍ବ।
ହୁଁ, ଆଉ କଉଁ ଫଳ ନା ଜାଣିଛ କହିଲ?
ଡ୍ରାଗନ୍ ଫ୍ରୁଟ୍।
ଆଉ? ଆଉ?